ନମସ୍କାର ଆଉ କଣ କରୁଚନ୍ତି।
ଜୟ ଜଗନ୍ନାଥ।
ହଁ ଜୟ ଜଗନ୍ନାଥ କଣ କରୁଚନ୍ତି ଏବେ
ଏବେ ବସିଛି ଟିକେ ଗାଈରାକୁ ଯୋଉ ଚରେଇ ତେ ନେବେ ଆଉ।
ହୁଁ ହୁଁ ଆପଣ ଗୋଟେ ଗାଈ ରଖିଛନ୍ତି।
ଆଜ୍ଞା ତିନିଟା ଗାଈ ଅଛି ଆଉ।
ଉଁ ହୁଁ। କ୍ଷୀର ଯୋଉ ଦଉଚନ୍ତି ନା ବିକୁଚନ୍ତି ନା ଘରେ ରଖିକି ଖାଉଛନ୍ତି।
କ୍ଷୀର ରଖି ଘରେ ଖାଉଛୁ ଆଉ ଆଉ ଟିକେ ଟିକେ ଘିଅ କରୁଛୁ।
ହୁଁ ହୁଁ।
ଆଜ୍ଞା ଗୋଟେ ଗାଈ ଆମର ସମୁଦାଏ ଅଛି ମାନେ ଛୁଆ ଦେଇଚି ଆଉ ଆରଟା ଛୁଆ ଦେବ ଏଥର। ଗୁଆ ଘିଅ ହୁଁ। ଆରେ ଗାଈଗୋରୁ ରା ଦେ କାଲି ଦେଖୁଛନ୍ତି ଡୁଙ୍ଗୁରା ପିଟିଲେ ଆସିକି ଯୋଉ ପଞ୍ଚାୟତ ତରପୁରୁ।
ହଁ ହେବେ ତଳା ପକେଇଚନ୍ତି କି?
ଆଜ୍ଞା ହଁ ଆମର ଏପଟେ ତଳା ଏବେ ପଡିଚି ଲୋକଙ୍କର ସବୁ ହେଇ ସାଇଲାଣି ନା।
ହୁଁ ହୁଁ।
ଆଉ ପନ୍ଦର କୋଡିଏ ଦିନି ଭିତରେ ସବୁ ରୁଆ ରହି ରୁଆ ଦେବେ।
ଉଁ ହଁ ଆଉ ତଳା ପକେଇଲେ ଗାଈ ଗୋରୁ ହିଁ ଖାଇଦେବେ।
ହଁ। ସେଇଥିପାଇଁ ଗା ଗୋ ଗାର ଗାଈଗୋରୁକୁ ଯୋଉ ରଖିବାକୁ ପଡିବ ଜବତ କରିକି ଆଉ। ଚରିବାକୁ ପଡିବ।
ହଁ ହଁ।
ଲହେଲେ ପୁଣି ହଜାର ଟଙ୍କା ଜୋରି ମନା ଦେବି। ତୁ ତ ଯାହା ତଳା ଖାଇଦେଲେ।
ହଁ ହଁ।
ଆଜ୍ଞା ଆଉ ଆପଣ ଏବେ କଣ କରୁଚନ୍ତି।
ଏଇ ଏବେ ଏଇଠି ବସିଥିଲି କଣ ରୋଷେଇ ହବ ବୋଲି ଭାବୁଥିଲି ଯାଇ ଯନ୍ଦି କଣ ଆଣିବେ କି କଣ ସେ ଅନୁସାରେ ରୋଷେଇ କଣ
ଆଜି ବାର ତ ଅଛି।
ଯାଇଛନ୍ତି ଆଣିଲେ କଣ ରୋଷେଇ କରିବା ଆଉ।
ଆଜ୍ଞା।
ଚିକେନ୍ କରିବା କି ମାଛ କରିବା ଯାହା ଆଣିବେ ସେଇଆ କରିବା।
ଆଜ୍ଞା ହଁ ନହଲେ ଅଣ୍ଡା ଆଉ।
ହୁଁ ହୁଁ ଆଉ ଆପଣଙ୍କ ପଟରେ କଣ ବୁଲିବା ସ୍ପଟ୍ ଅଛି ଟିକେ କହୁନାହାନ୍ତି।
ବୁଲିଆ ସ୍ପଟ୍ ଆମର ଏଠି ଅଛି ଯୋଉ ରେମାଲ ଡ୍ୟାମ୍ ଗୋଟେ ଅଛି ଦେଖିଥିବେ। ଜାଣିଥିବେ ଶୁଣିଥିବେ ଆଜ୍ଞା ଆଜ୍ଞା ହଁ ରେମାଲ ଡ୍ୟାମ ତ ଏଇ ଆମ ଘରଠୁ ଦଶ ପାଞ୍ଚ ଛଅ କିଲୋମିଟର ଖଣ୍ଡେ ହବ।
ସେଟା ହଉଛି ଭୋଜି କରିବା
ଆଜ୍ଞା ହଁ ଭୋଜି କରିବା ପାଇଁ ଆଜ୍ଞା ବଢିଆ ହେଇଛି ନା। ବଢିଆ ପରା ପିଣ୍ଡା ପିଣ୍ଡା ହେଇଛି ଏଇଥର ସବୁ ନୂଆ କାମ ଯୋଉ ଆସିଥିଲା ସବୁ ଟାଟା କମ୍ପାନୀ ଯୋଉ କରିଚି। ଆଜ୍ଞା ହଁ। ବଢିଆ ସବୁ ପିଣ୍ଡି ହେଇଚି ଆଉ ସବୁ ସବୁ କଲର ଫଲର ହେଇଛି ବଢିଆ ହେଇଚି ଆପଣ ଥରେ ଆସ ଆସୁନ୍ତୁ ବୋଲି କେବେ ରେମାଲ୍ ଡ୍ୟାମ।
ଆମେ ଯାଇଛୁ କେବେ ଫିଷ୍ଟ କରିନୁ ଭୋଜି ଫୋଜି ହିଁ କରିନୁ ଖାଲି ଏମି ତି ନର୍ମାଲୁ ଖାଲି ଯାଇଥିଲୁ ଘଟ୍ ଘଟଗାଁ ଘଟଗାଁ ଯାଇଥିଲୁ ଯେହେତୁ ବୁଲିବାକୁ ହିଁ ଯାଇଥିଲୁ ଖାଲି।
ଆଜ୍ଞା। ଆଉ ଥରେ ଆସନ୍ତୁ କେବେ ଆପଣଙ୍କ ସପରିବାରଙ୍କ ସହିତ ନେଇକି ପରିବାରଙ୍କୁ ନେଇକି।
ଏବେ କହୁଛୁ ଦେଖ ଦେଖିଆ ଆସ ଯିବୁ ବୋଲି ଏଇ ବର୍ଷ ଦେଖିଆ କୋଉଠି ଗୋଟେ ଭୋଜି ଫୋଜି ସେଇଠି ରଖିବୁ ଯିବୁ ବୁଲି ବୁଲିବା ପାଇଁ।
ଓ ବର୍ଷ ର୍ଷା ଟାଇମ ଟା ନା ଏବେ ଟିକେ କାଠଫାଟରେ ଇଏ ହବ। ଆଉ ଯୋଉଁ ଚାରିଆଡେ ଓଦାଫୋଦା ହେଇଯିବ ବର୍ଷା ଦେଖୁଛନ୍ତି କୋଉଭଳିଆ ହୋଉଛି। ଆପଣ ଟିକେ ଆସିବେ ଯଦି ଶୀତ
ଏବେ ହିଁ ଯିବୁନି, ଯିବୁ ଆମେ ଆଉ
ବେଳକୁ ଆସିବେ ବଢିଆ ହବ।
ହଁ ସେଇ ଜାନୁଆରୀ ମାସରେ ହିଁ ଯିବୁ।
ଆଜ୍ଞା ହଁ ନୂଆ ବର୍ଷ ଟାଇମ ରେ ବଢିଆ ହବ ଆଉ। ଆଉ ଆପଣ କେବେ କୋଉଠି ଫିଷ୍ଟ କରିଛନ୍ତି ନା ନାଇଁ?
ହଁ ଆମର ବାପ ଘଠି ଯାଇଥିଲୁ ତିର
ଆଜ୍ଞା।
ଅଶୋକଝର ସେଇଠି ଆମ ଫ୍ୟାମିଲି ହିଁ ଭୋଜି କରିଥିଲୁ।
ଆଜ୍ଞ ଅଶୋକଝର ଟା କୋଉଠି କେମିତି କଣ ହୁଏ କୋଉଠି?
ସୁକିନ୍ଦା ଜାଣିଛନ୍ତି କେ ସୁକିନ୍ଦା ଯୋଉ ହଁ ସୁକିନ୍ଦା ଜାଣିଛନ୍ତି? ହଁ ସେଇପଟରେ ହିଁ ସୁକିନ୍ଦା ପାଖ ସେଇଠି ବହୁତ ବଢିଆ ହେଇଛି ଯେମିତି ଏଠି ରେମାଲ ଟା ଯେମିତି ଦେଖିଛନ୍ତି ଗଛପତ ର ପାହାଡ ଯୋଉ ଭୋଜି କରିବା ପାଇଁ ଯେମିତି ସ୍ପଟ ସେଠି ସେମିତି ସେଠି ଗୋଟେ ପାହାଡ ଥାଏ। ପାହାଡ଼, ଝରଣା।
ଆଜ୍ଞା ହଁ ଝରଣାରେ ଯୋଉ ପାଣି ଖସୁଥିବ ନା?
ହଁ ବହୁତ ଉଞ୍ଚାରୁ ହିଁ ଝରଣା ରୁ ପାଣି ଖସୁଛି ଏଠି। ଆଉ ବହୁତ ଝରଣା ଗଛପତ୍ର ପାହାଡ ଭଳିଆ। ଏଠି ହଉଛି ଏଠି ପଥର ସେଠି ପୂରା ପାହାଡ।
ଆଜ୍ଞା ସେଟା ଆପଣଙ୍କ ଘର ପାଖରେ ବଢିଆ ବଢିଆ ଜାଗା ସବୁ ତା ହେଲେ ଅଛି ଆଉ।
ସେଇଟା ବହୁତ ମାନେ ସେଠି ହଉଛି ଗଛ ପତ୍ର ଏତେ ଯେ ମାନେ ସେଠି କେବେ ଛା ଖରା ହିଁ ପଡେନି।
ନାହିଁ ଭଲ ନା। ଆଜ୍ଞା ଆମର ଏପଟେ କିନ୍ତୁ ଭାରି ଖରା ଗଛ ପତ୍ର ଅଳ୍ପ ଅଛି ବେଶୀ ନାହିଁ।
ଆଉ ଶୀତ ଦିନେ ସେଠିକି ଯିବୁ ବହୁତ ଥଣ୍ଡା ଲାଗିବ।
ଆଜ୍ଞା ହଁ ଝରଣା ପାଖରେ ନା ସେଇଥିପାଇଁ ଥଣ୍ଡା ଲାଗୁଥିବ ଆଉ।
ଝରଣା ର ତାପରେ ସେଠି ଗଛ ପତ୍ର ସବୁବେଳେ ମାନେ ଖରା ହିଁ ପଡେନି।
ଆଜ୍ଞା ଆମର ତ ଏଠି ଶୀତ ଦିନେ ପ୍ରବଳ ଥଣ୍ଡା ଆଉ ଖରା ଦିନେ ପ୍ରବଳ ଗରମ ଆମର ଯୋଉ ହୁଡି ଟା ପାଖରେ ଅଛି ନା ଗୋଟ ହୁଡି ଅଛି।
ଉଁ ହୁଁ।
ହୁଁ ସେଠି ପ୍ରବଳ ପଥର ଅଛି ସେଇ ପଥରରୁୁ ଗରମ ଟା ଆସେ ଆଉ।
ନାଇଁ ସେଠି ଗଛ ଯୋଉଠି ଗଛପତ୍ର ଅଧିକା ସେଇଠି ଥଣ୍ଡା ଅଧିକା।
ଆଜ୍ଞା ହଁ। ।
ଆମର ସେଠି ଗଛପତ୍ର ପ୍ରବଳ ତ ସେଥି ଯୋଗୁ।
ଆଉ ଗଛ ଆପଣ ଲଗେଇଛନ୍ତି ନା ନାଇଁ?
ହଁ ଗଛ ପତ୍ର ସବୁ ଲଗେଇଛୁ।
ଫୁଲ ଗଛ।
ଏବେ ଗଛ ସବୁ ଲଗେଇଛୁ ଜହ୍ନି ଗଛ, କାକୁଡି ଗଛ।
ଆଜ୍ଞା।
ବାଇଗଣ ଗଛ, ଲଙ୍କା ଗଛ ସବୁ ଲଗେଇଛୁ ଯେ ଯୋଉ ବର୍ଷା ନାହିଁ ବୋଲି ଗଛ ଗଛଗୁରା ସବୁ ଝାଉଁଳି ଯାଉଛି।
ଆଜ୍ଞା ହଁ ବର୍ଷା ହବ ଏଇ ଏଇ ଦି ତାରିଖ କାଳେ ଲଘୁଚାପ କଣ ଅଛି। ସେଇମିତି ବର୍ଷା ହବ ଭଲ କଥା ଆଉ।
ହୁଁ ହୁଁ।
ଗଛଟା ବଞ୍ଚିଯିବ ଆଉ।
ଓ ହ। ଗଛ ନେଲେ ମାନେ ଟେକା ପାଣି ଟା କିଛି ଏତେ ଇଏ ନହେଁ ଆଜି ଦେଇଥିବୁ। କାଲିକି ଶୁଖି ଯାଉଛି।
ଆଜ୍ଞା ହଁ ଯାହାହେଲେ ଉପର ବର୍ଷା ନହେଲେ ଏ ଗଛ ବଞ୍ଚିବନି।
ଆଉ ଗଛରେ ଟେକା ପାଣି ତାପରେ ବି ପାଣି ଆମର ସୁବିଧା ଏତେ ନାହିଁ ସେଠି। ଯଉଠି ଗଛ ଆମର ଲଗେଇଛୁ। ପାଣି ସୁବିଧା ଏତେ ନାହିଁ।
ଟିବଲ ନାହିଁ କି ନଳକୂପ ନାହିଁ କି ସେଠି ଆ
ନା ନଲୋ କଣ ନାହିଁ ନଳକୂଅ ଅଛି ଯେ ବହୁତ ଦୁରିଆ ଗଡିଆ ଗୋଟେ ଅଛି ବି ପୋଖରୀ ସିଏ ବି ବହୁତ ଦୂର ମାନେ ପାଣି ଟା ବହିକି କିଏ ଆଣିଲେ ବହୁତ କଷ୍ଟରେ ଆଣିବାକୁ ପଡୁଛି।
ପାଇପ୍ ଫାଇପ୍ ରେ ଆପଣଙ୍କର ପାଣି ଆସୁନି କି? ୁ
ପାଣି କରେଣ୍ଟ ତାର ବହୁତ ଲାଗିବ ସେଠିକି ମେସିନ୍ ଦେଲେ କ ସେ ପାଣି ଆସୁନି।
ଆଜ୍ଞା ସରକାର ତରଫରୁ ଯୋଉ ପାଣି ଟା ଆସେ। ସେଇଟା ଆସୁନି କି ଆପଣଙ୍କୁ?
ସିଏ ଆସୁଛି। କିନ୍ତୁ ସେଠୁ ପାଣି ସେଠିକି ଯାଉନି।
ଆଜ୍ଞା କଣ କି ଏମିତି ଅସୁବିଧା ହେଇଛି ପାଣି ଯାଉନି।
ସେଟା କଣ ଅସୁବିଧା ହେଇଛି ତ ଯାଉନି ପାଣି କି ସେଠୁ ପାଖରୁ ବନ୍ଦ କରିଦଉଛନ୍ତି।
ଆଜ୍ଞା, ଆଉ ଆପଣ ଯୋଉ ବୁଲିବା ପାଇଁ କୋଉଠି ଯାଇଛନ୍ତି ନା ନାହିଁ।
ନା ମୁ ବୁଲିବାକୁ କେବେ ଯାଇନି ଖାଲି ଏବେ ଯାଇଥିଲି ବାପ ଘରକୁ। ବାପ ବାପାଙ୍କର ବର୍ଷିକିଆ ଥିଲା ଯେ ଯାଇଥିଲି।
ଆଉ ଆମେ ତ ଯାଇୁଥିଲୁ ଆପଣ ଜାଣିିବେ ସବୁ ଶ୍ରାବଣ ମାସରେ ବଲବମ ହୁଏ।
ହୁଁ।
ଆଜ୍ଞା ଆମେ ତର ଆଜ୍ଞା ଆମେ ଯାଇଥିଲୁ ଯୋଉ ଅଯୋଧ୍ୟା କାଶୀ ବିଶ୍ଵନାଥ ମନ୍ଦିର ଆଉ ବୃନ୍ଦାବନ ସବୁ ଯାଇଥିଲୁ ଆମେ। ସାତ ଦିନର ଯୋଉ ଇଏ ଥିଲା ବଢିଆ ବସ ରେ ଯାଇଥଥିଲୁ ଗାଁ ଲୋକ ସବୁ ଯାଇଥିଲୁ। ଭଲ ମଜା ଲାଗିଲା ଆଜ୍ଞା।
କଣ ପ୍ରତ୍ୟେକ ବର୍ଷ ଯାଆନ୍ତି?
ଆଜ୍ଞା ହଁ ଆମର ଏଠି ପ୍ରତ୍ୟକ ଵର୍ଷ ଯାନ୍ତି। ଆଉ ଏ ବର୍ଷ ପ୍ଲାନ୍ ହେଇଛି ଆମେ ନେପାଳ ଯମୁ ବୋଲି।
ହଁ ହୁଁ ଆପଣ ଏକା ଯାଆନ୍ତି ନା? କି ଗା ମାନେ ନା ଗାଁ ରେ ଏମିତି ଯାଆନ୍ତି ସବୁ ବସ ଯୁ
ଆଜ୍ଞା ଆମର ଏଠି ସେମିତି କିଛି ନାହି ଗାଁ ରେ ସବୁ ବୁଢା ଲୋକ ଆଉ ଯୋଉ ପିଲା ଲୋକ ଯିଏ ସବୁ ଯାଇପାରିବେ ଛୁଆ। ସବୁ ଭାଇ ସବୁ ମାନେ ଯିଏ ସବୁ ଯାଇପାରିବେ।
ଆପଣ ସେମିତି ଯ ଯିବେ ଏମିତି ଯଦି ଆପଣ ଏକା ଯିବେ। ବହୁତ ପଇସା ଖର୍ଚ୍ଚ ହବ ଏମିତିରେ କିନ୍ତୁ ଆପଣଙ୍କର କମ ପଇସାରେ ହେଇଯିବ।
ସେମିତି ଏକା ପର୍ସନାଲ ସମସ୍ତେ ଯାଇପାରିବେନି।
ଆଜ୍ଞା ହଁ ଆପଣ ବିଶ୍ୱାସ କରିବେନ ଆମେ ଯୋଉ ଯାଇଥିଲୁ ଯୋଉ ଅଯୋଧ୍ୟା ପାଇଁ।
ହ ଟୋଟାଲି ପାଞ୍ଚ ଦଶ ହଜାରରେ ଆମର ହେଇଗଲା।
ଯିବା ଆସିବା ସବୁ। ଖର୍ଚ୍ଚ ଫାର୍ଚ୍ଚ ଯାଇକି ସବୁ ହେଇଗଲା କିନ୍ତୁ ଆପଣ ଯ କାଲିଯିବେ କୋଡିଏ ତିରିିଶ୍ ହଜାର ଖଣ୍ଡେ ଖର୍ଚ ହେବ।
ହ ବେଲ ନା ନହିଁ
ଏମିତି ସବୁ ହୁଏ ଆଉ
ହୁ
ଆଉ
ଆଉ କଣ ଆଉ ସେଇ ବୁଲି ତ ସେମିତି ଆମେ ବି ଭାବୁଛୁ କେତେ ଲୋକ ହୁଅନ୍ତୁ ଯଦି ଏ ବର୍ଷ ଟିକେ ପୁରୀ ଯାଆନ୍ତୁ ବୁଲିବା ପାଇଁ।
ଏ ହଁ ଯାଆନ୍ତୁ ଜୀବନ ଆଜି ଆଜି ଅଛି କାଲି କି ନାଇଁ ଆଉ ସେମତି ବୁଲି ବୁଲା ବି ଇଏ କରନ୍ତୁ ଏଞ୍ଜୟ କରନ୍ତୁ ଆଉ।
ହଁ।
ଉଁ।
ଆଉ ସେଇ ଯଉ ଭାବୁଛୁ ଦେଖିବା ଯେ ଏଇଥର ଗାଁରେ ସେ ମାଘ ମାସ ହଉ ସେ କଥା ହବାକୁ ଗାଁ ତେ ପୁରୀ ଯିବା ପାଇଁ ଦେଖିଆ ବୁଝିବୁ ଲୋକ କେତେ ଲୋକ ଦେଖିଆ ବାହାରୁଚ ତମେ ବାହାରିଗି ଗଲେ ସେମିତି ଗୋଟେ ଭଲ ହୁଅନ୍ତା।
ଆଜ୍ଞା ଆଉ ଆପଣଙ୍କ ଆପଣଙ୍କ କ ଆଡେ ଜଙ୍ଗଲ ଅଛି ନା?
ହଁ ଜଙ୍ଗଲ ଅଛି ବହୁତ ବଡ ଜଙ୍ଗଲ
ଜଙ୍ଗଲ ଆଜ୍ଞା ଜଙ୍ଗଲରେ ଦେଖିବେ ଯୋଉ ଛତୁ ଗୋଟେ ଫୁଟେ ରୁଟୁକା ଛତୁ କୁହନ୍ତି।
ହୁଁ।
ସେଟା ବଢିଆ ଲାଗେ ନୁଅେଁ। ଏ ସାର୍ କେମିତି କଣ ଆଜ୍ଞା ତାକୁ ବଢିଆ ଲାଗିବ ମୁଁ ଖାଇ
ଖାଇନି
ଆଜ୍ଞା ମୁଁ ଖାଇଛି ବଢିଆ ଲାଗେ
ମୁଁ ଖାଲି ପାଳ ଛତୁ ହିଁ ଖାଇଛି ସେତିକି
ହଁ ଯୋଉ କୁଟାରେ ଯୋଉ ଛତୁରା ହୁଏ ନା
ହଁ।
ଆଜ୍ଞା।
ଆଉ କୌଣସି ଛତୁ ଏତେ ଖାଇନି ଆଉ ବାଲି ଛତୁ ଗୋଟେ ବାଲି ଛତୁ ହଁ ସେଇିଗିନି ଟିକି ଟିକିଛତୁ ସେଇ ଛତୁ ହିଁ ଖାଇଛି।
ଆଜ୍ଞା। ହଁ ଏଇନା ରଖୁଛି ଆଜ୍ଞା। ଗୋଟେ କାମ ଅଛି।